ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ଦିଦି, ହଁ ଶୁଭ ସକାଳ କଣ କରୁଚ। ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଚ।
ଏଇ ଖାଇ ପିଇକିନା ବସିଛି ଆଉ କଣ କରିବି।
ଉୁଁ ହୁଁ ଆଉ ଝିଅ କଣ କରୁଚି।
ଝିଅ ସେପଟେ ଟିଉସନ୍ ଯା ଝିଅ ପାଠ ପଢୁଛି।
ଓ ତାକୁ ପଢଉଛ କି?
ହଁ ହଁ ମୁଁ ଛୁଆ ଦି ତିନି ଜଣଙ୍କୁ ପାଠ ପଢଉଚି। ଛୁଆ ମାନଙ୍କୁ ପାଠ ପଢଉଚି ଚି ହଁ ଛୁଆ ମା ହଁ ଆମ ମାତୃଭାଷା ଓଡ଼ିଆ। ଓଡିଆ ପାଠ ପଢଉଛି ହଁ ବାକ୍ୟରଣ। ହେଇ ଯୋଉ କିଛି ଜାଣିଛ କି, ସେଇ ପାଠ ବିଷୟରେ ଉପଭାଷା ଆଞ୍ଚଳିକ ଭାଷା ବିଷୟ ରେ କିଛି ଜାଣିଚ କହିପାରିବ।
ହଁ ଆଞ୍ଚଳିକ ଭାଷା ଉପଭାଷା କହିଲେ
ହୁଁ।
ଅଞ୍ଚଳର ଭିତରେ ରହିଥିବା ଭାଷାର ରୂପକୁ ଆଞ୍ଚଳିକ ଭାଷା ନାମରେ ଅବହିତ କରାଯାଏ। ଭାଷାରେ ଲିଖିତ ରୂପ ଏକ ପ୍ରକାରରେ ହୋଇଥିଲେ ମଧ୍ୟ ଅଞ୍ଚଳ ଭେଦରେ ଏହା ଭିନ୍ନ ଭିନ୍ନ ଭାବେ କଥିତ ହୁଏ ଆମ ଓଡିଶା ପ୍ରଦେଶରେ ମାନଙ୍କ ଭାଷା ଓଡ଼ିଆ। ମାତ୍ର ପଶ୍ ପଶ୍ଚିମାଞ୍ଚଳ ଦକ୍ଷିଣାଞ୍ଚଳ। ଓ ଉତ୍ତରାଞ୍ଚଳ ଭେଦର ଭାଷାକୁ କଥିତ ଆଞ୍ଚଳିକ ରୂପ ମଧ୍ୟ ରହିଛି ସେଇଆକୁ ଆମେ ଆଞ୍ଚଳିକ ଭାଷା କହିଥାଉ ଆଉ।
ଆଚ୍ଛା ଆଚ୍ଛା ହଁ ହଁ ହଁ ହଁ ଜାଣିଥିଲି ଟିକ୍ ଟିକେ ମାନେ ବୁଝି ପାରୁନଥିଲି ତ, ମାନେ ସେଇ ଭାଷା ବିଷ ରେ ସେଥିପାଇଁ ପଚାରିଲି ମୁଁ କହିଲି କାଳେ ଜାଣିଥିବ ହଁ। ଆଉ କଣ ସବୁ?
ହଁ ତା ଦେହରେ ଅଛି ଆଞ୍ଚଳିକ ତାପରେ ସ୍ୱର ଧ୍ୱନି ଅଛି ସେ ଯୋଉ ବିଷୟରେ। ସୁରଧନି କହିଲେ ଯେଉଁ ଧ୍ୱନି ଉଚ୍ଚାରଣ ସମୟରେ ମୁଖରନ୍ଧ୍ର ଓ ଗଳା ଗହର ମଧ୍ୟରେ ଫୁସ୍ଫୁସ୍ ନିର୍ଗତ ତ ବାୟୁ ବାଧା ନ ପାଇ କିମ୍ବା କୌଣସି ସ କୀର୍ଣ ମାଗ ମ ମାର୍ଗ ମଧ୍ୟରେ ନଯାଇ ପ୍ରଭାବିତ ହୁଏ ତାହାକୁ ସ୍ୱରଧ୍ୱନି କୁହାଯାଏ। ସ୍ୱରଧ୍ୱନି ହେଲା ଓଡିଆ ଭାଷାର ଆଠଟି ସ୍ୱରଧ୍ୱନି ଅଛି। ତମେ ଜାଣିଥିବ ସେଗୁଡିକ ହେଲା ଅ, ଆ, ଇ, ଉ, ଏ ଐ, ଔ, ଏଥିମଧ୍ୟରୁ ଅ, ଆ, ଇ ଔ ଏ ସ୍ଵର ଧନୀ ଗୁଡିକ ଶୁଦ୍ଧ ବା ମୌଳିକ ସ୍ଵର କୁହାଗଲା ବେଳେ ଐ, ଓ କୁ ସଂଯୁକ୍ତ ସ୍ଵର ଧ୍ୱନି କୁହାଯାଏ। ଆମ ବ ନ୍ନ ମାଳାରେ ଇ, ଉ, ରୁ ଏହି ତିନୋଟି ସ୍ଵର ବର୍ଣ୍ଣ ରହିଥିଲେ ମଧ୍ୟ ସେଗୁଡ଼ିକ ସାର୍ଥକ ଉଚ୍ଚାରଣ ନାହିଁ। ଆମେ ଇ, ଉ କୁ ଏ ଯଥାକ୍ରମେ ଇ, ଉ ଭାବେ ଉଚ୍ଚାରଣ କରିଥାଉ। ସେହିପରି ଋ ଋ ସ୍ଵତନ୍ତ୍ର ଉଚ୍ଚାରଣ ମଧ୍ୟ ନାହିଁ। ଆଉ ଋ ଯୁକ୍ତ ଉ ଭାବରେ ଏହା ଉଚ୍ଚାରିତ ହେଇଥିବାରୁ ଓଡ଼ିଆ ଭାଷାରୁ ଉଚ୍ଚାରଣ ଏହାର ଷୋଳ ସପ୍ତାକୁ ଆଉ ଗ୍ରହଣ କରିପାରେ ନାହିଁ। ଏଇଆ ଆଉ ଏଇଟା ହେଲା ସ୍ଵର ଧନୀ।
ହଉ ମୋ ଠୁ ରୁ କଣ ବୁଝିବାକୁ ଚାଉ ହାଲୋ। ହାଲୋ ବ୍ୟାଞ୍ଜନ ବ୍ୟଞ୍ଜନ ଧ୍ବନି ବିଷୟରେ ଶୁଣିବାକୁ ଚାହୁଁଛ କି? ତା ବିଷୟରେ ଜାଣିଛ ନା?
ହ।
ବ୍ୟଞ୍ଜନ ଧ୍ବନି ଗୁଡ଼ିକ ଉଚ୍ଚାରଣ ସମୟରେ ବେଞ୍ଜନ।
ଉଁ।
ହଁ ବେଞ୍ଜ ଗୁଡ଼ିକ ଉଚ୍ଚାରଣ ସମୟରେ ରାହୁର ଗତିରେ କୌଣସି ନା କୌଣସି ବାଧା ରହିଥାଏ। ହେଲା, ଜାଣିଲ ନା ଏଇ ବାଧା ଦୁଇ ପ୍ର କାର ହୋଇଥାଏ ଏଇ ଯୋଉ ତାକୁ ବାଧା ଦୁଇ ପ୍ରକାର ହୋଇଥାଏ ବ୍ୟାଗ ଜ ନ୍ତ୍ର ର ଦୁଇ ଅଂଶ ପରସ୍ପର ସହିତ ମିଳିତ ହୋଇ ବା। ବା ରୁ। ବନ୍ଦ କରି ଦେ ବନ୍ଦ କରି ଦେଇ ପାରନ୍ତି କିମ୍ବା। ପାଖାପାଖି ରହି ଏକ ସଂକ୍ରିୟ ମାର୍ଗ ସୃଷ୍ଟି କରନ୍ତି ହେଲା। ବାହୁ ଯଦି ଏଇ ବାଧା ସହିତ। ହିତ ହୁଏ ତାହା ବ୍ୟଞ୍ଜ ଧୋନି। ସୃଷ୍ଟି ଆମର ହୋଇଥାଏ। ବୁଝିପାରିଲ ତ? ହଁ ହାଲୋ ହଁ, ଆମର
ହାଲୋ ଓ ହୋ।
ଧୂନି ବ୍ୟନ୍ ବ୍ୟଞ୍ଜନ ଧ୍ୱନୀ। ଏଇଟା ଆମର ଧ୍ୱନୀ ରହିଛି। ହଁ, ଓଡିଆରେ ହୁଁ।
ଓ ଓ ହୋ ତାପରେ ଯୋଉ ହଁ ଆଉ ଖବର ଭଲ ଯେ ଆଉ ମୋ ଓଡିଆରେ ଯୋଉ ଲିପି ଅଛି ଦିଦି ଯୋଉ ପଛରୁ ବ୍ୟାକଗ୍ରାଉଣ୍ଡ ସାଉଣ୍ଡ ଆସୁଛି କିଛି। ହଁ ଲିପି, ଓଡିଆ ଭାଷାରେ ମଣିଷ ଯୋଉ ଭାଷାରେ କଥାବାର୍ତ୍ତା କରେ। ତାହାକୁ ଚିରସ୍ଥାୟୀ କରିବା ପାଇଁ। ପ୍ରଚେଷ୍ଟା ମଧ୍ୟ ଲିପରୁ ଜନ୍ମ ଜନ୍ମ ନା, ନାହିଁ ହଁ। ଲିପି ମାଧ୍ୟମରେ ମୁଖ ଉଚ୍ଚାରିତ ଧ୍ୱନିକୁ ସାଙ୍କେତିକ ରୁ ପ ଦିଆଯାଇଥାଏ ମନେ ର ରଖିବାକୁ ହେବ ଯେ କୌଣସି ଏକ ଭାଷାରେ ଲିପି ଆଗ ସ୍ପଷ୍ ଷ୍ଟ ହୋଇନଥାଏ ଭାଷା ପ୍ରଥମେ। ମୌଳିକ ରୂପ ନିଏ ପରେ ଲିପି ସଂ ସଂକେତ ମାଧ୍ୟମରେ। ଏହି କଥିତ ରୂପ ଚିରସ୍ଥାୟୀ କରି ରହିବାର ବ୍ୟବସ୍ଥା କରାଯାଏ। ଲିପି ସୃଷ୍ଟିରୁ। ଇତିହାସ ବିଶ୍ଳେଷଣ କଲେ ଜଣା ପଡେ।
ହୁଁ।
ହାଲୋ।
ହାଲୋ।
ହଁ ହଁ ଶୁଭିଲା।
ହଁ କ ହଁ ମତେ ଶୁଭୁଛି କହ ହୁଁ।
ହଁ ଶୁଭୁଚି ଶୁଭୁଛି। ହାଲୋ।
ହଁ ହଁ ଶୁଭୁଛି କହ। ହଁ ହଁ ସାଉଣ୍ଡ ଆସୁଛି।
ଏହି ଯେ ହଁ ଆମେ ଲିପି ବିଷୟରେ କଥା। କଥା ହଉଥିଲେ ଏପରି କରାଯାଏ ଲିପି ସୃଷ୍ଟି ଇତିହାସ। ବିଶ୍ଳେଷଣ କଲେ ଜଣାପଡ଼େ ଯେ ଅଶୋକଙ୍କ ସମୟରେ ଭାରତ ବର୍ଷରେ। ଦୁଇ ପ୍ରକାର ର ଲିପି ପ୍ରଚଳିତ ଥିଲା ଅଶୋକ ଯେ ଯେତେବେଳେ ଆମ ଭାରତରେ ଶାସନ କରୁଥିଲେ। ସମ୍ରାଟ ଅଶୋକ ଗୋଟିଏ ବ୍ରହ୍ମଲିପି ଅନ୍ୟଟି। ଖରଷ୍ଟି ଅଶୋକଙ୍କ ଅନୁ ଅନୁଶାସନ ଗୁଡିକ ମଧ୍ୟରୁ କେତେକ ବ୍ରହ୍ମ ବ୍ରାହ୍ମୀ ଓ ଆଉ କେତେକ ଖରଷ୍ଟି ଲିପ୍ ମେ ଖରଷ୍ଟି ଲି ଲିପୀର ପ୍ରଚଳନ ବନ୍ଦ ହେଲା ଓ ବ୍ରହ୍ମଲିପି ପ୍ରସାର ଆରମ୍ଭ କଲା। ଉଣା ଆଉ ଧିକେ ଭାରତ ବର୍ଷରେ ଲିପି ମେଳା ଏହି ବ୍ରହ୍ମଲିପିରୁ ସୃଷ୍ଟି ହୋଇଛି ବ୍ରହ୍ମଲିପି ଅଶୋକ ଖାରବଳ ଗୁପ୍ତରାଜା ଶଳୋଦଦ୍ଭବ ଓ ସମବଂଶୀ ରାଜତ୍ଵ କାଳ ଦେଇ କୁଟିଳ ଓ ସୂକ୍ଷ୍ମ ଖଣି ରୂପ ଧାରା କରି ମାାଗଧୀ ଲିପିରେ ପରିଣତ ହଉଛି ବୁଝିଲ। ଗୋଟେ ବ୍ୟାଗ୍ ଗ୍ରାଉଣ୍ଡ ସାଉଣ୍ଡ କଣ ଆସୁଛି କି? ହେଲ ହଉ ଆଉ କଣ କୁହ? ହ୍ୟାଲୋ
ହ୍ୟାଲୋ ଆଜି ଆଉ କଣ ଖାଇଚ?
ନାଇଁ ଖାଇଛି ଆଉ। ଆ ଏଇ ଟିକେ ଉପମା ଟିକେ ଆଉ ଟିକେ ଆଉ
ହୁଁ।
ଇଟିଲି ଟିକେ ଆଉ କଠା ତରକାରୀ ହେଇଥିଲା ଖାଇଛି ପଣସ କଠା। ବୁଝିଲେ ଆଉ ଆଜି ଆମର ରୋଷେଇ ହଉଛି ଯୋଉ କୋଶଳା ଶାଗ ଧଣିଆ ପ ତ୍ର ଚଟଣୀ ସେଗୁଟା ଅଛି ଆଉ ରୋଷେଇ ହବ ସେଇଗୁଡା ଆମେ ଖାଇବୁ ଆଉ।
ହ ଆଉ ମୋର ତ ଆଜି ଗୁରୁବାରେ ଗୁରୁବାର ମୁଁ ଖାଏ ନା ପିଆଜ ରସୁଣ ଉଷୁନା ଭାତ ଖାଏ ନା ଅରୁଆ ଚାଉଳ ଯୋଉ ଆମ ଘରେ ହୁଏ ଯୋଉ ଅରୁଆ ଦେଶୀ ଚାଉଳ ଯୋଉ ବାସୁମତୀ ବାସୁମତୀ ଅରୁଆ ଚାଉଳ ହୁଏ ସେଇ ଭାତ ହବ ଆଉ ସବୁ ପରିବା ପକେଇକି ଡାଲମା ଯୋଉ ଆମ ଓଡିଆରେ କରନ୍ତି ମୁଗ ଯାଇ ମୁଗ ଯାଇ କଖାରୁ ଆଳୁ ସାରୁ ମାଟି ଟିଆଳୁ ପୋଟଳ ବାଇଗଣ ପକେଇକି ଗଟେ ଗୋଟେ ଡାଲମା ହେବ ତା ଦେହରେ ପୁରା ଦେଶୀ ଘିଅ ଗାଈରୁ ଯେଉଁ ଆମେ ଘି-ଘିଅ ବାହାର କରୁ। କ୍ଷୀରରୁ ସର ସରରୁ ଲହୁଣୀ ଲହୁଣୀରୁ ଯେଉ ଘିଅଟା ଆମେ ବାହାର କରୁ। ସେଇ ଘିଅ ରଖିଛୁ ସେଇ ଡାଲମା ଛୁଙ୍କ ହବ ଗୋଟେ ଆଉ କ ପତଳା ଶାଗ ନେଉଟିଆ ଶାଗ ସବୁ ଭଜା ହବ ଆଉ ଆମ୍ବ ତ ଏବେ ସାଜି ବଖି ଚାଲିଛି ନା ଗୋଟେ ଆମ୍ବ ଗୁଡ ପକେଇକି ଖଟା ହବ ଆଉ ଗାଧୁଆଳ ଖିଆ ହବ ଆ ଅରୁଆ ଡାଲମା ଶାଗ ଭଜା। ଆଉ ଆମ୍ବ ଖଟା ଆଉ କଣ ଆଳୁ ଫଳୁକୁ ଭରସା କରିବା ଆଉ ଏଇଗୁଡା ସବୁ। ଖାଇବା ଆଉ ଆଉ ବଢି ଯୋଉ ବିରିରେ ହୁଏ ଯୋଉ ବଢି ବଢି ଚୁରା ସେଇଟା ଖାଇଛ ନା?
ଓଁ ହଁ ସେ ବିରି ଭଲ ସ୍ଵାଦ ତ ଲାଗେ।
ହଁ ତାର ବଢିଆ ସ୍ବାାଦ ଏଟା ବଢିଆ ଲାଗେ ଖାଇବାକୁ ଯେମତି ହୁଁ ମାନେ କରିବାକୁ କିନ୍ତୁ କଷ୍ଟ ହୁଁ ହୁଁ।
କେମିତି କଣ କରାଯାଏ ସେଟା ଟିକେ କହିଲେ?
ଆମେ ଯୋଉ ବିରି ଟାକୁ ଯୋଉ ଆମେ ଯୋଉ ରଖିଥିବୁ ତାକୁ ଆଗେ ରଗଡିବୁ ରଗଡିକି ତାକୁ ପାଣିରେ ବ ବତୁରେଇବେ ପାଣିରେ ବତୁରେଇବେ ସି ସିଏ ଯେମିତି ରାତି ଯାକଁ ଫୁଲିଗଲେ ସକାଳୁକୁ ତାକୁ ଧୋଇକି ତାର ଚୋପା ସବୁ ଛଡ଼ା ହବ। ଚୋପା ଛଡେଇକି ତାକୁ ମାନେ ଗୋଟେ ମାନେ କଣା କଣା ପାଚିଆ ଥିବ ଜାଲି ବାଗିଆ ପାଚିଆରେ ତାକୁ ଛାଣିକି ନା ସେ ବିରିକି ରଖିବ ତାକୁ ଶୀଳ ଶୀଳରେ ଚିକଣ କରିକି ପୁରା ମାନେ ପୁରା ପ୍ଲେନ୍ କରିକି ନା ଚିକଣ କରିକି ପୁରା ପ୍ଲେନ୍ କରି ଚି କଣ କରି ବାଟିବେ ହେଲା ଚିକଣ କରି ବା ଟି କି ଝାମ୍ପିକି ଆମ ଓ ଓଡିଆ ମାନଙ୍କର ଯୋଉ ଝାମ୍ପ ମ୍ପି ଥାଏ ସେ ଝାମ୍ପିରେ ପିଠ ପିଠଉ ଗୋଳେଇକିନା ଅରୁଆ ଚାଉଳ ପିଠଉ ଗୋଳେଇକି ତାକୁ ମାରିକି ତା ଉପରେ ଗୋଲ ଗୋଲ କରି ଆମେ ବଢି କରି ଖରାରେ ଶୁ ଶୁଖେଇବା ଦି ଚାରି ଦିନି ଶୁଖିଗଲା ପରେ ତା ବଢି ପ ତିଆରି ହେଇଗଲା ପ୍ରସ ସ୍ତୁତି ଆମର ବଢି ହେଇଗଲା। ହୁଁ ଆଉ ଗାଁ ଆଉ କଣ ଖବର?
ସବୁ ଆଉ ପୁଅକୁ ଝିଅକୁ ପାଠ ପଢଉଛି ଆଉ ଓଡିଆ ବିଷୟରେ ତାର ଟିକେ ଭଲସେ ତାଙ୍କୁ ଜଣେଇବା ଯେହେତୁ ଆମର ଆମ ମାତୃଭାଷା ଓଡିଆ ତେଣୁ ଓଡ଼ିଆ ଓଡ଼ିଆ ଶ ଦ୍ଦ କୁ ଯେମିତି ଜୀବନୀ ଜୀବନ୍ତ ରଖିବ ସମସ୍ତଙ୍କ ମଧ୍ୟରେ ତାର ପ୍ରୟାସ କରୁଛ ଆପଣ। ଏହା ଏକ ଆକର୍ଷଣୀୟ ଜନକ କଥା ଆଉ ବାକ୍ୟରଣ ବିଷୟରେ ତ ଆମେ ଭଲସେ ଜଣେଇବ ଓଡିଆ ଭା
ଅଁ।
ପ୍ରତେକ ଭାଷା ଧନୀ ବଂଶ ଶବ୍ଦ ପଦ ବାକ୍ୟର ବିଶ୍ଳେଷଣ ଧ୍ୱନି ନିୟମ ଗ୍ରନ୍ଥ ଗୁଡିକ ରଚିତ ହେଇଥାଏ ତା ବିଷୟରେ ମଧ୍ୟ ଜଣାଇବ। ଧ୍ୱନି ସଂଖ୍ୟା ଜାଣେଇବ ଅକ୍ଷର ସଂଖ୍ୟା ଜଣେଇବ ଧ୍ୱନି ସଂଖ୍ୟା କମ୍ ଥିଲାବେଳେ ସାଙ୍ଗେ ସାଙ୍ଗେ ବିଶ୍ରାମ ଟା ଜଣେଇବ ପ୍ରଥମେ ତା ଭାଇ ଭଉଣୀ ପ୍ରଥମେ ତାଙ୍କୁ ତମେ ଜଣେଇବ। ଅନ୍ୟମାନଙ୍କ ପଠନର ଉଚାରଣର ଲିଖନ ଭାଷା ପ୍ରକାଶ ପଦ୍ଧ ତି ସମ୍ପଳ ପଠନ ହେଉଛି ଏହାର ଅନିୟମ ଓଡିଆ ବିଷୟ ସେକୁ ମଧ୍ୟ ଜଣେଇବ ଆଉ ରଖୁଛି ଆଉ ମୋର କାମ ଅଛି ରଖୁଛି ଆଜ୍ଞା।
ହଉ ହଉ ରଖ।
ହୁଁ।